ହାଲ?
ଜୟ ଜଗନ୍ନାଥ। ଖିଆ ପିଆ ସରିଗଲାଣି?
ହୁଁ ତମର ସରିଲାଣି?
ନାଇଁ ମୋର ସରିନି।
କାଇଁ?
ସରିନି ମୋବାଇଲ ଦେଖୁଥିଲି ବସିକି ଲେଟ୍ ହେଇଗଲା।
ହ। କଁ ହେଇଚି ଆଜି ଖାଇବା ପିଇବା?
ଏ ରୁଟି ଆଉ ପୋଟଳ ଆଳୁ ଭଜା।
ହ ରୁଟି କିଏ କରୁଚି?
ମୁଁ।
କରି ଆସେ?
ଏଇଥିରେ ବଡ କଥା କଣ ରୁଟି ତ କଣ ତ କଁ ରକେଟ୍ ଯେ ତିଆରି କଥା।
ଅଟା ଦେଇ ନଥିବ? ଜୋରରେ ପେଲିଦେଲେ ଲାଗିଯିବ ତଳେ ଲମ୍ବିଯିବ ସେ ଭାରି କଷ୍ଟିକିିଆ ଜିନିଷ।
ନାଇଁ ନାଇଁ ପ୍ରଥମେ ପ୍ରଥମେ ମୋର ହଉଥିଲା ସେମିତି ଇଁ ଭାରତ ମାନଚି ତ୍ର ବନି ଯାଉଥିଲା ତ ଏବେ ତ ହେଇଗଲାଣିରା
ଚିତ୍ର?
ନାଇଁ ଓଡିଶା ନୁହଁ ଏଇନା ହେଇଗଲାଣି ଗୋଲ।
ପୃଥିବୀ।
ପୃଥିବୀ ଚନ୍ଦ୍ର ପୁରା ପୁରା ଚନ୍ଦ୍ର।
ନା ଚନ୍ଦ୍ର ବି କୋଉଠି ହଉଛି? ପୂର୍ଣ୍ଣିମାରେ ସିନା ହେଉଛି। ଆଉ ଅଲଗା ଦିନ କୋଉନ କମି କମି ଚାଲିଛି ପୁଣି ବଢି ବଢି ଚାଲୁଛି।
ମାନେ ସେ ପୂର୍ଣ୍ଣିମାର ଚାନ୍ଦ ଭଳିଆ ଆଉ।
ନାଲିଆ ନାଲିଆ।
ନାଲେ ନାଇଁ ପୂର୍ଣ୍ଣିମାର ଚାନ୍ଦ କଣ ନାଲି କି?
ଆଉ ଯେତେବେଳେ ଫାଷ୍ଟ ପଡିବ ଛଅଟା ବେଳେ ଦେଖିବ ତ। ତୁ ମୋ ଆଖିର ତାରାର ଫିଲ୍ମ ଦେଖିକି ମୁଁ ସେ ଜନ ଦେଖିକି ମାନେ ମୁଁ ଡରିବି ଖାଲି। ଏବେ ବି ଡରୁଛି। ସେ ଜନ୍ନ ଦେଖିଲେ ମାନେ ସୋମ୍ୟ ହେଇ ଜାଣିଛି। ଖାଲି ଜାଣିବ ଯେନି ଏଇ ଆଜି ପୂର୍ଣ୍ଣିମା ଭାଲୁ ଆସିବ।
ଆଚ୍ଛା।
ହୁଁ।
ତମେ କଣ ଖାଇଥିଲ କି? ନାଁ ତମର ସେ ସରନି?
ମୋକ ମୁଁ ଖାଲି ଧୋକା ଖାଇଛିି।
ଯାଅ ସେଇଟା ତ ବଡ ଜିନିଷ ଟା। ବହୁତ ବହୁତ ଦିନ ଜାଙ୍କେ ପେଟ ପୁରିବନି ଖାଲି ରହିବନି।
ହଁ ପେଟ ପୁରିବନି ପେଟ ପୁରିକି ରହିବ ନା।
ହଁ ବୋ ମାନେ ବହୁତ ଦିନ୍-ଦିନି ପେଟ ପୂରିକି ରହିବ।
ହୁଁ।
ତାଠୁ ବଡ ଖାଇବା କଣ ଅଛି?
ହୁଁ। ଆଉ ଭୁବନେଶ୍ଵରରେ କୋଉ କୋଉ ଜାଗା ସବୁ ବୁଲାବୁଲି କରିଛ?
ଭୁବନିସରର ପ୍ରାୟ ଜାଗା ତ ମୁଁ ବୁଲି ଯାଇଛି। ଖଣ୍ଡଗିରି ତ ଆଗ ବୁଲି ଛି ତାପରେ ଆଉ ଲିଙ୍ଗରାଜ ମନ୍ଦିର। ଧୋଉଳି ଆଉ ରାମ ମନ୍ଦିର। ଆଉ ମୁକ୍ତେଶ୍ୱର ମନ୍ଦିର ଆଉ ରାଜାରାଣୀ ମନ୍ଦିର। ହୁଁ।
ଆଛା ରାଜାରାଣୀ ମନ୍ଦିର ବିଷୟରେ କିଛି କହିଲେ।
ବିଶେୟରେ ତ ମୁଁ ଜାଣିନି।
ନା କ ବିଶୟରେ କଣ ଅଛି? ସେ ମନ୍ଦିର ଭିତରେ କଣ ସେଇ ବିଷୟରେ ସେଇ କଥା ଆଉ ତାର କିମ୍ବଦନ୍ତି ମୁଁ ପଚାରୁନି। ସେ ମନ୍ଦିର ଭିତରେ କଣ ଅଛି? କେ କୋଉ ଜାଗାରେ ସେଇଟା ସେଇ କଥା ଟା ମତେ କୁହ।
ଇ ଯୋଉ ଭୁବନେଶ୍ଵର ରବି ଟକିଜ୍ ରେ ଏ ଆଡକୁ ଗଲା ବେଳକୁ ସେଇ ଟଙ୍ଗ ପାଣି ରୋଡ।
ଆଚ୍ଛା ଆଚ୍ଛା।
ସେଇ ଲାଇନ୍ ରେ ପଡିବ ଆଉ। ଆଉ ଯାଅ ଉଁ ମଲ ଫଲ।
ଲିଙ୍ଗରାଜ ମନ୍ଦିର ବିଷୟରେ କୁହ। ମୁଁ କେବେ ଯାଇନି ଲିଙ୍ଗରାଜ ବିଷୟରେ କିଛି କୁହ।
ନାଇଁ ଲିଙ୍ଗରାଜ ମନ୍ଦିର ତ ମୁଁ ଯାଇଛି ଦି ଚାରିଥର ଗଲିଣି। ବେଶୀ ହବ ଗଲି
ସେଇ ମନ୍ଦିର ବିଷୟରେ କିଛି କୁହ? ମୁଁ କେବେ ଯାଇନି।
ସେଇଠାରେ ମନ୍ଦିରରେ ତ ରା ରାଧାକୃଷ୍ଣ ରାଧାକୃଷ୍ଣ କହୁଚି ସରି। ଯୋଉ ଶିବ ଆଉ ହରି ଆଉ ହର ମିଶିଲେ କି ଅଛନ୍ତି ସେ ମନ୍ଦିରରେ ମାନେ ତୁଳସୀ ବେଲପତ୍ର ମିଶିକି ପୂଜା କରାଯାଉଛି।
ମନ୍ଦିର ଭିତରେ ଖାଲି ଶିବ ଲିଙ୍ଗ ଆଉ କିଏ?
ମାନେ ଶିବ ଲିଙ୍ଗ ଅଛନ୍ତି କିନ୍ତୁ ସେଟା ହରି ହରି ହର ବୋଲି କୁହାଯାଉଛି ହରି ସହିତ ହର ଙ୍କର ମିଳନର ଯୋଉଟା ତ ସେ ସେଇଆକୁ ପୂଜା କରା
ଲାଳନ କର୍ତ୍ତା ଆଉ ଜେଷ୍ଟ୍ରୟ ଜେଷ୍ଟ୍ରୟର ବଂଶଧାରୀ। ଆଚ୍ଛା, ଦି ଜଣ ଯାଙ୍କ ମିଶିକି ସେଇଠି ଅଛନ୍ତି।
ହଁ।
ଅପରେଟର୍ ଆଣ୍ଡ ଡିଷ୍ଟ୍ରୟର୍। ଆଚ୍ଛା।
ଆଉ ସାଇଟରେ ଅଲଗା ଦେବା ଦେବୀ ଅଛନ୍ତି।
ମାଙ୍କ ମନ୍ଦିର ଅଛି, ତାରିଣୀଙ୍କ ମାଆଙ୍କ ମନ୍ଦିର ଅଛି। ଉଁ ମାଁ ଗୌରୀଙ୍କ ମନ୍ଦିର ଅଛି। ସାବିତ୍ରୀଙ୍କ ମନ୍ଦିର ଅଛି, ଯମରାଜଙ୍କର ମନ୍ଦିର ଅଛି। ଆଉ ଆଉ ବହୁତ ଗୁରେ ଶିବ ମନ୍ଦିର ଅଛି, ମୁକ୍ତେଶ ଶ୍ୱର ସ୍ୱପ୍ନେଶ୍ଵର ଆଉ ଏମିତି ସବୁ ବହୁତ୍ ମନ୍ଦିର ଅଛି।
ଗୋଟା କଥା ଜାଣିଚ ଯେ ଶିବ ମନ୍ଦିର ଗୋଟେ ଏମିତିଆ ଜିନିଷ। ତାକୁ ଯୋଉ ଜାଗାରେ ତମେ ପ୍ର ପ୍ରତିଷ୍ଠା କରିଦବ, ସେ ତାଙ୍କର କିଛି ନା କିଛି ଗୋଟେ ନାଁ ବାହାରିଯିବ। ଜାଣିଚ ଗୋଟେ ଜାଗାରେ ଗୋଟେ ଜାଗାରେ ମୁଁ ଯାଏ ଭଦ୍ରକ ଗୋଟେ ଠା ଠାକୁରଙ୍କ ନାଁ ଗଞ୍ଜେଇଶ୍ୱର। ରାସ୍ତା କଡରେ ସିଏ ଅଛନ୍ତି, ସେ ସାଇଡ ରେ ଶିବ ମନ୍ଦିର ବହୁତ। ସେପଟ ଲାଇନ ମାନେ ମୁଁ ଯୋଉ ଚାହେଁ ଯୋଉ ଜାଗାକୁ ସେ ଜା ଲାଇନରେ ମାନେ ଆଠ ଦଶ କିଲୋମିଟର ଭିତରେ ପାଖପାଖି ଗୋଟେ ଶିବ ମନ୍ଦିର ଅଛି।
ସମସ୍ତଙ୍କ ନାଁ ବିଭିନ୍ନ ବିଭିନ୍ନ ଆଉ ମୁଁ ଯୋଉ ଜାଗା କୁ ଯାଏ ସେଟା ହଉଛି ସିଦ୍ଧେଶ୍ଵରାୟ ମନ୍ଦିର। ଓଁ ସିଦ୍ଧେଶ୍ୱରାୟ ନମଃ‌। ସେ ଜାଗାକୁ ମୁଁ ଯାଏ, ସେ ଜାଗାର ଗୋଟେ ଖାସିୟତ କଣ ନା ଡେଲି ରାତିରେ ସେ ଜାଗାକୁ ଗୋଟା କଳା ନାଗ ଆସେ।
ସତେ ନା କଣ?
ହଁ ସେ ଜାଗାରେ ଖାସିୟତ ହଉଛି ଏଇଟା। ହଁ ପୁରା ତ୍ରିପଣ୍ଡ କଳା ନାଗ ଗୋଟେ ଆସିବ ତା ଆଖି ପୁରା କାଚ ଗୁଲି ଭଳିଆ ଚ ଚକ୍ ଚକ୍ ଛାଡୁଥିବ।
ଲୋକ ଦେଖିଛନ୍ତି ନା ବହିରେ ଲେଖା ହେଇଛି।
ନା ନା ଦେଖିଛନ୍ତି। ସେଇଠି ପୁରା ରାତି ଦଶ ଏଗାର ମାନେ ପହଡ ହେଇଯାଏ ଜଲ୍ଦି। ପୂର୍ବରୁ ମୁଁ ଇଏରୁ ମୁଁ ଥରେ ଦେ ଦେଖିଚି, ମୁଁ ତାଙ୍କଠୁ ଶୁଣିଥିଲି ଯେ, ସିଏ ଡେଲି ରାତିରେ ଆସେ ସେରେ ପୁଣି ସକାଳୁ ତାର ଚୋପ ଥରେ ପଳାଏ, ସେ କାହାକୁ ସେ କୁହେ ନାହିଁ, ତାର ଗୋଟେ ଫୁଟା ଅଛି ସେ ସେଇ ରା ସେରେ ସେଇ ଫୁଟାବାଟେ ଆସିବ, ଫୁଣି ସକାଳେ ଯେମିତି ଖୋଲା ହବ, ସେ ତାର ସେଇ ଫୁଟବାଟେ ପଳେଇବ। ଆଉ ସିଏ ତାର ଡେଲି, ଡେଲି ସେ ସକାଳୁ, ସେ ଫୁଟା ବାଟେ ପଳାଏ। ସେ ସାପର ବୟସ ବହୁତ ଅଧିକା ହେଲାଣି। କିନ୍ତୁ ସେ କହିବା କଥା ଯେ, ମୁଁ ମୋ ପିଲା ବେଳୁ ସେ ସାପକୁ ଦେଖୁଚି। ତାହେଲେ ସେ ତାଙ୍କୁ, ଏନିକା ପଇଁତିରିଶ ବର୍ଷ ପାଖାପାଖି ହେଲାଣି। ସେ କହିବା କଥାଯେ - ମୁଁ ପଇଁତିରିଶ ମୁଁ ତ ପୂଜା ଯୋଉଦିନ ପ୍ରଥମ ଥର କଲି ମୁଁ ଯ ପାଞ୍ଚଟା ବେଳ ବାହାରିକି ପଳେଇ ଆସିଛି, ମୁଁ ତାକୁ ଦେଖି ଦେଇଚି, ମୋତେ ଡର ଲାଗିଲା। ମୁଁ ସେଠୁ, ତା ପରେ ସେଦିନ ରାତିରେ ସେଠୁ ଜ୍ୱର ହେଲା ମୋତେ, ବାପା ପଚାରିଲେ ଜର କାଇଁ ହେଇଚି, ଯାଇଥିଲା ଶିବନ ତାକୁ ଦେଖିଛି। ନା ଆଉ କିଛି ନାହିଁ, ଅଧଘଣ୍ଟା ଭିତରେ ଭଲ ହେଇଯିବ। ସେଠି ତାର ଜର ଭଲ ହେଇଗଲା ଅଧଘଣ୍ଟା ଭିତରେ, ଯେ ଡରିଚି। ନା ନା ନା, ହଉ ଆଉ ତତେ ଜ୍ୱର ହବନି, ଆଉ ଛଅଟା ପୂର୍ବରୁ ମନ୍ଦିର ଭିତର ଛଅଟା ସେଇଠି ରୁହେ ସେ। ସେ ଜାଗାରେ ଶ୍ୱାସ ପାଇଁ ଔଷଧ ଦିଆଯାଏ ସେଟା ମନ୍ଦିର ନୁହଁ, ମନ୍ଦିର ସେଟା, କିନ୍ତୁ ଶ୍ୱାସ ପାଇଁ ଔଷଧ
ମାନେ ଗଛ ମୂଳେ ରହୁଛନ୍ତି ଠାକୁର?
ନା ଗଛ ନୁହଁ, ସେ ପୁରା ମନ୍ଦିରଟା ଭିତରେ ପୁରା ଶିବଲିଙ୍ଗ ହେଇଚି ବଡ ମନ୍ଦିର, ହୁଁ ମନ୍ଦିର ଘର ସେଇଟା, ଗୁମ୍ଫାରେ ସେ ରହୁଚନ୍ତି
ଗୋଟେ ଜିନିଷ ମାର୍କ କରିଥିବେ, ମାନେ ହୁଁ ଦୁନିଆରେ, ମାନେ ଅଧିକାଂଶ ମନ୍ଦିର ଥିବ, ଶିବ ମନ୍ଦିକର, ଶିବ ମନ୍ଦିର ଆଉ ମାଆଙ୍କ ମନ୍ଦିର, ଆଉ ହନୁମାନଙ୍କ ମୂର୍ତ୍ତି ମାନେ ବହୁତ ଅଧିକାଂଶ ଅଧିକାଂଶ, ଅଧିକାଂଶ ଭାବରେ ଅଛି।
ହନୁମାନ ମୂର୍ତ୍ତି ଯୋଉଠି ପାଇଁ ସେଇଠି ରଖିଦେଲେ ରଖନ୍ତି, କଣ ପାଇଁ ରଖନ୍ତି?
ଏଇ ଭୂତ ଆସ୍, ଆଉ ଦୁର୍ଘଟଣା
ଭୁତ ପୀସାଚ ନିକଟ ନାହିଁ ଆୱ, ମହାବୀର ଜବ ନାମ ଶୁନାଏ। ଯୋଉଠି ହେଲା, ତାପରେ ହେଲା କଣ ସଙ୍କ ସଙ୍କଟ କଟେଇ ମୁଟେଇ
ଯୋଉ ସମୟରେ ଯିଏ ହନୁମାନଙ୍କୁ ସ୍ମରଣ କଲା, ତା ପାଖକୁ ସଙ୍କଟ କିଛି ଆସିବନି।
ତମକୁ ହନୁମାନ ଚାଳିଶା, ମୁଁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆସିବ?
ହଁ ସେଇଟା କଣ, ସେଟା ତ ମୋର ମୁଁ ବୋଧେ ପାଞ୍ଚ ଛଅ ବର୍ଷରୁ ଶିଖିଛି ସେଇଟା।
ଯା ହଉ।
ହନୁମାନ ଚାଳିଶା ସମସ୍ତ, ନା ନା ହନୁମାନଙ୍କର ନା ନା ହନୁମାନ ଚାଳିଶା, ସବୁ ଯାହାକୁ ପଚାରିଲେ ସେ ହନୁମାନ ଚାଳିଶା କହିପାରିବ, ହନୁମାନ ଚାଳିଶା ହଉଚି ସବୁଠୁ ପ୍ରଥମ ମନ୍ତ୍ର ହଉଚି, ହନୁମାନ ଚାଳିସା।
କାହିଁକି ନା ପିଲା ବେଳେ ନାଇଁ ପିଲା ବେଳେ ଆମେ ଯେତେବେଳେ ଗାଁରେ ଏବେ ତ ଗାଁରେ ଅଛୁ ପିଲାବେଳ କୋଡିଏ ବର୍ଷ ଗାଁ ହୁଏ ତାହା ଭିତରେ ବହୁତ ପ୍ରକାର ସେ ସମୟରେ ଯୋଉ ଲାଇନ କନେକ୍ସନ ହେରିକା ଏତେ ନଥିଲା ଯୋଉ ଟିକେ ଅନ୍ଧାରିଆ ଜାଗା ଥିବ ଟ୍ୟୁସନରୁୁ ଫେରୁଥିବୁ। ସେମିତି ହେଇନି। ହଁ ସେ ଦୌଡିଲେ ବହୁତ ବିଶ୍ୱାସ ମହାବୀରଯ୍ୟଙ୍କ ନାଁ କହିକି ଦୌଡୁିବୁ। ଜର ନୁହଁ ଜର ନୁହଁ ବୋଉକୁ କହୁ କିଛି ଗୋଟେ ଆଉ ଘଡଘଡି ମାଇଲା କି ବିଜୁଳି ମାଇଲା। ଜୟ ଶ୍ରୀ ରାମ। ରାମ ରାମ ରାମ ରାମ ଏନ୍ତି କୁହନ୍ତିୁ ତ ସମସ୍ତେ
ଆଗେ ଏତେ ଲାଇଟ ଫାଇଟ ନଥିଲା ନା ଗାଁ ମାନଙ୍କରେ ତ ଏଟା ତ ସମସ୍ତେ ପିଲାମାନେ ଡରି ଯାଉଥିଲେ ତ ରାତି ହେଲେ ସବୁ କହିକି
କଥା ହେଇ ବହୁତ ଭଲ ଲାଗିଲା ଆଉ ଟିକେ ପରେ ଆମେ କଥା ହେବା ଆଉ।
ହଉ ପୁଣି କେବେ କଲ୍ କରିବ ଆଉ ରହିଲି।
ହୁଁ